ହ୍ୟାଲୋ।
ହଁ ହଁ ହେଲା। କଣ କରଛ, ଚନାଇ ବସ୍। ଯେଅ
ମତେ ଦିଦି ଥର ସାଣ୍ଡ ସ ବାହାର ଲ ଲେଖା ଲାଗୁଛ
ମତେ ସେତେବେଳେ ସେମିତି ହଉଥିଲା।
ହଁ ହଁ। ଆଉ କଣ ଖବର କହ?
କଣ ଆଉ କଣ ଖାଇଲୁ?
ନା ଏବେ ଖାଇବି ବୋଲି ଭାବୁଥିଲି ଯେ ଆଉ ଗୋଟେ ପରେ ଦଶ ପନ୍ଦର ମିନିଟ୍ ଛାଡନା ଖାଇବା ଆଉ ତୁ
ଖାଇଲୁଣି କଣ ହାଲୋ
ହଁ
କହୁଚି ଖାଇଲୁଣି କଣ
ଖାଇଚି
ହୁଁ। ହାଲୋ ଚନ୍ଦନ
ଏବେ ଟିକେ ଆମ ଘରେ ଖେଚେଡ଼ି ହେଇଚି କିଛି ବି ଏଇ ଆଳୁ ଭଜା ଟିକେ ଏମତି ଟିକେ ଖାଇବା କଥା ଆଉ ତମର
ମୋର ଖାଇଥିଲି ବା
ଓ ହ ଏବେ
ଏବେ କଣ କରୁଛନ୍ତି
ଓହ ଦେଖିୁ ନା କଣ
ନା ଏଇଆଡେ ବାର ଆଡେ ଥିଲି ତ।
ଉଁ ହୁଁ ରସ୍ ପୂର୍ବଣ ସାଙ୍ଗ ସବୁ ଗୋଟେ କଥା ଅଥିଲେ କହୁଥିଲା ବୁଲି ଯିବା ବଲି ଥା ଥା ଦେଖି ଯିବା। ଓହ ରଥଯାତ୍ରା ରଥଯାତ୍ରା।
ପୁରୀ
ହୁଁ ଦେଖିିଜିବା ରଥଯାତ୍ରା ଆରି କହିଲେ ଏବେ କହିଲ କୁଆଡୁ ଦେଖିବୁ ସେଇଟା କି ଯେତେ ମାଡରେ ଗହଳି ଥାଉଛି ନା କଣ? ଦେଖି ଦେଖିବା ଟା କଷ୍ଟକର।
ହୁଁ ଉଁ,
ତଟ ରହି ଫଳାଫଳ ଲୋକେ
ଆଜ୍ଞା,
ପଢୁଚ?
ଗହଳିରେ ଗଲେ ଦେଖିହଵନି କିଛି।
ଏମତି କା ହଉଚି ଦେଶୀ ମାନେ ଗହଳି ହେଇଯାଉଚି ଏବେ ଏ ଟାଇମରେ।
ହଁ
କଁ କହୁଥିଲି ଗଲେ ପଢାପଢି କଣ କରୁଚ ନା କଣ ଏବେ।
ପଢ଼ା ପାଢ଼ୀ ହଁ ଚାଲଚି ଟିକେ ଓଡିଆ ବ୍ୟାକରଣ ଆଉ ଇଂରାଜୀ ବ୍ୟାକରଣ କାଲି ଦେଖି ହେବେ ଆଉ
ଆଉ ଗଣିତ, ହାଲୋ। ହଁ,
ହଁ,
ଓ ହ ମୁ ତ ଏମତି ଟିକେ ଦେଖୁଚି ଓଡିଆ ବା ସେ ଇଂରାଜୀ କହିବା ପାଇଁ ଟିକେ ଟିକେ ଅଭ୍ୟାସ କରୁଚି ଟିକେ ଟିକେ ଜାଣିଲେଣି ଆଉ ଟିକେ ଟିକେ ଅଭ୍ୟାସ କଲେ ହେଇଛିବ ପା ଭଲ ଭାବରେ। ଆଂ ଗୋଟେ ସାର୍ କୁ ସାର୍ କ ଦେଖି ଦେଖି ଅଭ୍ୟାସ କରୁଛି ଆଉ।
ଓ ହ ଉଟ ଉଲ ନା କଣ?
ହଁ।
ଭଲ କଥା।
କିଆ ଚାଲିଛି ତାପରେ ଶ ଶିକ୍ଷକ ପରୀକ୍ଷା ଫଳ କେବେ ଆସିବ କେ ଜାଣି ସେଟା ପାଇଁ ଗୋଟେ ବି ଜାର ଲାଗୁଛି।
ହଁ ହ।
ସେଟା ଟିକ ଆସିିକେ ମନ ଶାନ୍ତି ମିଳିଥାନ୍ତା।
ହୁଁ। ହୁଁ। ହଁ ପରା ପଳେଇ ଆସିକଥା। ଜୁଲାଇ ଅଗଷ୍ଟ
କଷ୍ଟ ମାସଛେ ଯାଇକି ନା ହବ ସେଟା
ହ।
କଣ କର ଏତେ ଲେଟ ଗୋଟେ କରିବା କଥା ନା। ଭଲ କିଏ ଜାଣେ। ଆଜ୍।
ପିଲା ମାନେ ଜାଳନ୍ତି।
ହଁପରା। ହୁଁ। ଆମର ଏତେ ଲେଟ ଗୋଟେ କରିବା କଥା ନାଇଁ ସରଲେ।
ହୁଁ।
ତାପରେ।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
ହଁ ସେଟାଗୁଟେ ବେଶି ଲେଟ କରିଦଉଛେ ତୁ କେମିତି ଆଡ଼ ଘର ଲୋକେ।
ପିଜି ହଁ। ହଁ ପିଜି ଏଣ୍ଟ୍ରାନ୍ସ ତ ଦେଇନି ଦେଖା ତ କଣ ହଉଛି।
ଆଉ ଇଗ୍ନୋର କରିବ ନା ହଁ।
ହଁ ମୁ କରିବିନି କଣ ଭାବୁଛି ଆଉ ଠିକ କରିନି।
ହଁ ମୁଁ ଏଗନୋରେ ଜଏନ୍ କରିଦେଇଛି ତ ଦେଖାଯାଅ।
ଟେ ଗୋଟେ ଡିଟେଲସ ଟ ଦେଖିବାକୁ ପଡିବ।
ହଁ।
କଣ ହଉଛି ସେ ଜଣେ। କହୁଥିଲେ ଯେ ଇଗ୍ନୋର ସେସନ୍ ଯେଉଁଟା ନାଇଁ କି। ଆମର ଏକାଡେମୀ କିଓର। ଆଉ ବିଇଡି ର ଏକାଡେମିକିଅର ଯଦି ସେମ ରହିଲା ତ ପିଜିଟି ପାଇଁ। ଏଲିଜିବୁଲ କେତେବେଳେ କହୁଛନ୍ତି କେତେବେଳେ ନାହିଁ ବୋଲି କହୁଥିଲେ।
ଓ ହୋ। କେ କହୁଥିଲଥିଲା ଏଇଟା।
ଏ ସେ ଜଣେ କନଥିଲେ ଆମ ମାମୁ ଜଣେ। ଏମ କରିବା ପାଇଁ ଆସିଥିଲେ ବିଡି କରୁଚନ୍ନ୍ତି।
ଓହୋ।
ତାଙ୍କେ କହୁଥିଲେ ତାଙ୍କେ ବି ଠିକରେ ଜାଣି ନାହାନ୍ତି।
ଏମିତି କିଛି ନାହିଁ କଣ ପାଇଁ କହିଲେ ଏବେ ବିଇଡରେ ସେମିଷ୍ଟାର ସିଷ୍ଟମ ହେଇଛି।
ହଁ
ବଲେ ସେମି ଷ୍ଟାର କହିଲେ ଆଉ ବର୍ଷକୁ ଥରେ କରିବେ କି ବର୍ଷକୁ ଦିଟା।
ହଁ,
ଏଗଜାମ ବିଇଡି ପରେ
ହୁଁ,
ସେପ କ ହୁଁ ଦେଖାଯାଉ କଣ ହଉଛି ମାନେ ଏମିତି କିଛି ହବନି ସେଠି ନାଇଁ। ନାଇଁ ତୁ ଜାଣିଛୁ କେ ନାଇଁ କିି ଏବେ ଧନ୍ୟ ମୁଁ ଗୋଟେ ଇଏ କରିବି ମୁଁକୁ ସବଜେକ୍ଟ ପଢେଇବା ପାଇଁ ଚାହିଁ କହିଲେ ମୁଁ କଉ ବିଷୟରେ ପଢେଇଆ ପାଇଁ ଚାହିବି କହିଲେ ସେ ବିଷୟ ବିଷୟ ସେ ବିଷୟ ଉପରେ ମୁଁ ଆଗରୁ ପ୍ସ୍ ଥ୍ରୀ ଯୁକ୍ତ ତିନରେ କିଛି ନେଇ ଥିବା ଦରକାର ଆଉ ଧନ୍ୟ ମୁଁ ସାମାଜିକ ବିଜ୍ଞାନ ପଢେଇବି
ହଁ,
ବଲେ ସାମାଜିକ ଦଶମ ନବମ ଦଶମରେ ଯଦି ସାମାଜିକ ବିଜ୍ଞାନ ପଢେଇିବି କହିଲେ। ସାମାଜିକ ବିଜ୍ଞାନ ର ଚାରିଟା ଭାଗ ଅଛି। ଗୋଟେ ହୋଉଛି ଇତିହାସ ଭୂଗୋଳ। ଆଉ ହୋଉଚି ରାଜନୀତି ବିଜ୍ଞାନ ଆଉ ଆଉ ଅନକ ତ ଏଇ ଚାରିଟା ଭିତରୁ ଯେମତି ଲେ ଦିଇଟା ମୁଁ ଯୁକ୍ତ ନ କରି ବାର ଅଛି ହଁ। ଦିଇଟା ନ କଲେ ଆଉ ହବନି ଆମର ଭ ଭାଗ୍ୟ ଭଲ ଆମେ ଇଏ କ ଇତିହାସ ଗୋଟ ରଖିଦେଇଚେ ନହେଲେ ହେଇ ନଥାନ୍ତ।
ହଁ ହଁ।
ମୁଁ ଦେଖୁଥିଲି ଆସିଥିଲା ତ ଅନଲାଇନ ରେ ନା କେତେ ଜଣ ପିଲା କରିଦୋଉ କିନ୍ତୁ ତାଙ୍କ ପାଖରେ ଇଏ ନଥା ଅଛି। ଏ ଗୋଟେ ଥାଉଚି ଆ ଇତିହାସ କର ଥିଲେ ଆଉ ତିନିଟା ଭିତରୁ କୋଉଟା ବି କରିନଥିବେ ଏମିତି। କଲେ ସେମାନଙ୍କୁ କଟି ଯାଉଚି।
ହୁଁ ହୁଁ।
କଥା
ବୁର ହୁଁ।
ଭାଉଛର ତୁ ଆଉ କୋଟେ ପକେଇ ଭାବୁଥିଲ ପରା
ନା ସେ ପିଜି ଏସ୍ ଏସ୍ ବି ଦେଖିବା କଣ ହଉଚି ଏବେ ଫାଷ୍ଟ ବିଇ ପାଇଁ ଆ ଫୋକସ କରିବି ଆଉ।
ହ
ଅରୋଡ଼ଷ ଆସନ୍ତା ବର୍ଷ ପାଇଁ ବି ଡି ପାଇଁ ଦେଖିବା କଥା।
ଅବଶ୍ୟ ଦେଖିଲେ ବର୍ଷେ ତ ଏଇଟା ତାପରେ ଏଇ ବର୍ଷରେ କିଜି କରିବୁନି ଆଉ।
ହଁ ପରା।
ତିନି ବର୍ଷ ତିନି ବର୍ଷ ଏତିରେ ବି ତ ଇଏ କରିବା ପାଇଁ ତିନି ବର୍ଷ ଲାଗିବ ଆଗା
ହଁ।
ଆ ମୁଁ ଧନ୍ୟ ସରଇଗଲି ବୋଲେ କଣ ସେ ବର୍ଷ ଦି ବର୍ଷରେ ରେ ଆଗ ଚାକିରି ପାଇଯିବି ନା କଣ।
ହ ପରା। ଓଆ ହାଲୋ। ହାଲୋ।
ଯିବା ଦେଓମାଳି। ହ୍ୟାଲୋ। ସାଉଣ୍ଡ କଟୁଛି ନା କଣ ଟେ ହାଲୋ।
ହଁ ତୋ ସାଉଣ୍ଡୁ କଟୁ ଥିଲା ବୋଲି ହଁ।
ଓହୋ ଏବେ
ହଁ ଠିକ ଶୁଭୁଛି।
ଏବେ ଶୁଭାଗଲା?
ହଁ।
କହୁଛ କଣ ବୁଲାବୁଲିର ପ୍ଲାନ ଅଛି ନା।
ହାଲୋ।
ହୁଁ।
ନହେଲେ କହିବୁ ଗଲେ ଯିବା କୋରାପୁଟ ଦେଓମାଳି ଥରେ ନହେଲେ।
ଚା।
ଯିବା ଆଉ ତାପରେ ପୁଣି ସେ ଆଲୋରା ଗୁମ୍ଫା ଗୁମ୍ଫା ସବୁ ବନ୍ଦ ହେଇଯାଇଥିବ ଆର ବର୍ଷ ତା ବର୍ଷ
ହୁଁ।
ବଡ଼ ବିଜାର ନାଇଁ ପାଖରେ ଥାଇ ନା ଦେଖିପାରିଲୁନି କଣ କରିବୁ, ଆଉ ତାହେଲେ?
ଦେଖିବା। ହଉ ମୁଁ ରଖୁଛି ଟିକେ ପରେ ଫୋନ କରୁଛି।
ହଉରେ ଠିକ୍ ଅଛି।
ହୁଁ।